ହେଲୋ
ହୁଁ।
ହୁଁ ତମ ଆଡେ ବର୍ଷା ହଉଛି ନା? ହଁ
ହଁ ହଉଥିଲା ଯେ ଟିକେ ଟିକେ ଛାଡି ଗଲାଣି।
ଛାଡି ଗଲାଣି।
ହୁଁ ପାଗଡା ରଖିଛି ଖରାପ କରିକି ହେଇପାରେ ପୁଣି।
ହୁଁ।
ହୁଁ। ଆଉ ଚାରିଟା ବେଳ କାମ ସବୁ ସରିଗଲାଣି?
ଚାରିଟା ବେଳ କାମ ସବୁ ସାରି ଦେଇ ଥିଲି ଆଗରୁ।
ହଁ।
ହଁ, ସେମ୍ ସଜେଇଛି, ଖାଲି ଘର ଦ୍ୱାର ଟିକ୍ ଛାରି ଦିଆ ଆଇଛି ଆଉ। ପାଣି ଟା ତ ପଛରେ ଆଣିବି ଆଉ। ସେ ଆଣିଲେ ଗରମ ହେଇଯିବ ପାଣି ରଖିଲେ ଆଗ। କେହି ପିଇବେନି, ସେଥିପାଇଁ ପଛରେ ଆଣେ ଖାଇବାପିଇବା ପାଣି, ଏ ପାଣି।
ହଁ ପାଣିରେ ତ ସବୁ ସୁବିଧା ହେଇଗଲାଣି ଏଥର ଘର ଘରକା ଆଉ।
ହଁ, ତ ଟ୍ୟାପ, ଟିଅଲ ସବୁ ତାଙ୍କର ରଖିଛି। ଓଁ ହୋ।
ଆଉ କୁଆଡେ ଯିବ, ରଥଯାତ୍ରାରେ କୁଆଡେ ଯିବ?
ରଥାଯାତ୍ରରେ ଏଇ ଗାଁ ପାଖରେ ହୁଏ, ସେଇ ଠାକୁର ଆଣନ୍ତି ବୁଲେଇ ଇଆଡେ। ସେଇଟା ଠିକେ ଦେଖ ଦେଖିଦବା ଆଉ, ସିଆଡ ତ ଯାଇପାରିବେନି, ଛୋଟ ଛୁଆ କୁ ନେଇକି କୁଆଡେ ଯିବୁ, ହଇରାଣ ହବୁ।
ହୁଁ ଉଁ।
ବର୍ଷା ଫର୍ଷା ହବ, କି ଯେତେବେଳେ ଖରା ବି ହବ ଜୋରରେ ସେଇଟାଇମ୍ କି। ଛୁଆକୁ ନେଇକି ଯାଇ ହବନି। ତାଙ୍କର ମନ ନାହିଁ ଠାକୁରଙ୍କ ଜାଗାକୁ ଯିବା ପାଇଁ ନା, ବୁଲିକି ଆସିବା ପାଇଁ।
ହଁଅ।
ଯାଇପାରୁନି
ସେତେବେଳେ ଛୋଟ ବେଳେ ଯାଇକିରି ବୁଲାବୁଲି କରିବାକୁ ଇଏ ଲାଗୁଥିଲା, କିଛି ଜାଣି ହଉନି। ଥିଲା, ଏଇନା କେ ଘର ସଂସାର କରିକି
ହଁ ବା, ଛୋଟ ଛୁଆ କୁ ଇଆଡେ ଘରେ ଘରେ ପୁଣି ମୋ ଶାଶୁ ନାହାନ୍ତି, ଶ୍ୱଶୁର ଏକୁଟିଆ, ଆଉ ତାଙ୍କୁ ଛାଡି ଦେଇ କୁଆଡେ ଯିବୁ। ସେ କଣ ଆ ନିଜେ ବୟସ ହେଲାଣି, ସେ ଆଉ କଣ ରାନ୍ଧିବାଢି ଖାଇବେ ନିଜେ। ଆଛା, କଣ ଭାବିବେ, କହିମେ ତାହାନେ ପୁଅ ବୋଉ ହଁ କରିଥିଲି କଣ ପାଇଁ ନା କହୁନ, ମୁଁ ତ ନିଜ ହାତରେ ନିଜେ ରାନ୍ଧିବାଢି ଖାଇମି ସିଏ ବୁଲିବେ। ଖୁସି କରିବେ ଆଉ ଲାଭ କଣ। ଆଉ ତାଙ୍କ ଦେହଟା ବି ସବୁବେଳେ ଖରାପ ରହୁଛି, ଭଲ ନାହିଁ। ଆଉ ମଉ ମାଛି ମାରି ଦେଇଥିଲେ ପା ସେ ମଝିରେ ଥରେ ଯାଇଥିଲେ ଘାସ ପାଇଁ, ତାଙ୍କର ଗାଈ ପାଳିଥିଲା ବୋଲି, ଚାରିଟା ବେଳିଆ ପଳେଇଲେ, ଆ ସେଠି ମହୁମାଛି ମାଛି ମାରିବ ବୋଲି କିଏ ଜାଣିଥିଲା, କିନ୍ତୁ ସେ ବହୁତ ଟାଣ ମଣିଛ ନା, ସେ ସେଥିପାଇଁ ସେ ମାନେ ପଳେଇଆଇଲେ ସେଠୁ ସାଇକେଲ ନେଇକିନା, ହୁଁ, ଦେହ ସାରା ଛା ଇଏ ହେଇଯାଇଥିଲେ, କି ହିସାବ କରିହବନି ହଜାର କି ଦିଇ ହଜାର ଲାଗିଥିଲେ। ଭଗବାନ ବଡ ଲୋକ ତାଙ୍କୁ ବଞ୍ଚେଇଦେଲେ, ଏତେ ଆମେ ଘରେ ଏତେ ସାରା ହୁଁ।
ସେଇ ସିଙ୍ଗଉରା ରହିଲେ ତ ଜର ହବ, ଦେହ ଖରାପ ହବ।
ହଁ ପା। ତାଙ୍କୁ କେମିତି ଜର ଟା ହେଲାନି, ଆମେ ସାଙ୍ଗେ ସାଙ୍ଗେ ଯେତିକି ସିଙ୍ଘ ପାରିବା, ଆମେ ସମସ୍ତେ ପରିବାର ଲୋକ ସବୁ ଏକାଠି ହେଇକିନା, ତାଙ୍କ ସବୁ ସିଙ୍ଗ ଖୋଲିନୁ। ତାପରେ ମେଡିକାଲ ଗଲା ପରେ ବି, ହେଠି ବି ଆମର ଯେତିିକି ସବୁ ଯାଇଥିଲେ, ସେମାନେ ବି ସବୁ ତାଙ୍କ ମୁଣ୍ଡ ଫୁଣ୍ଡ ସବୁୁ ପୁରା ପୁରି ଯାଇଥିଲା ସେରା ବି ଖୋଲିଲେ, ତ ସେଇ ସବୁ ମୁଣ୍ଡକୁ ଯୋଉ ମାରି ଦେଇଥିଲେ, ସେଥିପାଇଁ ତାଙ୍କ ମୁଣ୍ଡ ବିନ୍ଧିଲା, ତାଙ୍କୁ ଗୋଟେ କଣ ପିଇବା ପାଇଁ ଦେଲେ, ଦେଲା ପରେ ସେ ଯ ବାନ୍ତି କଲେ। ଆଉ ଏମିତି ହେଇକିନା, ତାଙ୍କର ଗୋଟେ ଦିନ ସେ ପୁରା ମେଡିକାଲରେ ରହିଲେ, କହିଲା ଭଳିଆ, ଆଉ ମୁଣ୍ଡ ବୁଲେଇଲା ତାଙ୍କ ବ୍ଲଡ ପ୍ରେସର ସବୁ ପୁରା ବଢିଗଲା।
ଆଉ ସେବେଠୁ ତାଙ୍କ ଦେହଟା ପୁରା ଖରାପ ହେଇଛି, ସେ ଆଣ୍ଠୁ ଫାଣ୍ଠୁ ଆଉ କିଛି କାମ କରୁନି, ସେ ମାନେ ଆଉ ଘାସ ପାଇଁ ବି ଯା ସେ କିଛି କାଇଁ ଆଉ ଯାଇପାରୁନାହାନ୍ତି, ସେ ତ ବସ ସେ ପୁଣି ଆଉ କାଟି ପାରୁନାହାନ୍ତି ନା, ଏ ଖାଇଲା ବେଳୁ ବି ସେ ପିଢାରେ ବସିକିନା ଗୋଟ ଗୋଡ଼ ନମ୍ବେଇ କିନା ଖାଉଚନ୍ତି, ମାନେ ସେ ବହୁତ ଷ୍ଟ୍ରଙ୍ଗ ଥିଲେ ସବୁ କାମ କରିଦିଅନ୍ତି, ଆଉ ସେବେଠୁ ଟିକେ ଡାଉନ ହେଇଗଲାଣି। ଦେହଟା ସବୁବେଳେ ଖରାପ ରଉଛନ୍ତି।
ବୟସଇ ନାଁ ହବ ସି ଆଉ।
ହଁ କର ହଁ କର ନହେଲେ କେବେ ତାଙ୍କର କିଛି ବି ହେଇନଥିଲା ସେଇ ମହୁମାଛି ମାରିଲା ପରଠୁ ସେ ଏମିତି ହେଇଥିଲେ।
ଆଉ ବର୍ଷା ଦିନ ତ ଆସିଲା ଏଥର।
ହଁ ପା। ଆମ ତୋର ଲାଟିନ୍ ନାହିଁ ସେ ଭାରି ହଇରାଣ ହୋଉଚି, ସେ ବାଡିକି ଯାଏ ଯୋଉ ଗଛ ପତ୍ର ଦୁନିଆ ହେଇଚି।
ହ
ପୁଣି ଯୋଉ ବର୍ଷା ଟିକେ ହେଇଯାଉଛି କାଦୁଅ।
ହୁଁ।
ମୁ ଯିବା ଜାଡା ତା କେବେଠୁ ଲଗେଇ ପକେଇ ଦେଇଛନ୍ତି ଯୋଉ ମିସ୍ତ୍ରୀ ହେନି ଯୋଉ ହଇରାଣ। ଗାଁଟ ନା ଯାଇଥିଲେ ଯେ ଏଇ ଝିଅ ଯୋ ଦି ମାସରେ ହେଇଥିଲା ଯାଇଥିଲେ ବୁଲି ଆସଥିଲି ଘର ରହୁ ଛୋଟ ଛୁଆଟା ନା ଯାଇକି ରହନୁ ସେ ମୁଁ ଗା
ତମ ଗା ଆଡେ କଣ ମନ୍ଦିର ଫନ୍ଦିର ଅଛି?
ହଁ ଗାଁରେ ମନ୍ଦିର ଅଛି ହନୁମାନ ମନ୍ଦିର ଅଛି ଶିବ ମନ୍ଦିର ଅଛି। ମଠ ଅଛି ଆଉ ରାମ ମନ୍ଦିର ତିଆରି ହଉଛି ଅଧା ହେଇଚି।
ହୁଁ ଯଗଞ ଭଗଞ ହଉଥିବ?
ହୁଁ ହୁ।
ଜଗ୍ଞା ଫଜ୍ଞା ହଉଛି ଆଜିକାଲି ତ
ପର୍ବ ହଁ ହଁ ଗାଁରେ ବି ସବୁ ପୂଜା ପର୍ବ ବି ଭଲ ହୁଏ।
ହୁଁ।
ହୁଁ। ଆମର ଟିକେ ବେଶୀ ସେ କୁଆର ନୁ ନେଇେଇ ଟା ଟିକେ ଭଲ ହୁଏ ମାନେ ଆମର ଗୋଟେ ଚଉରାରେ କରୁନା ଏକାଠି। ସେଇଟା ଟିକେ ଭଲ ଲାଗେ, କି ଲକ୍ଷ୍ମୀ ପୂଜା ହୁଏ ଗୋଟେ ଜାଗାରେ ସେଇଠି ବି ଆମର ସବୁ ଚାଷା କରନ୍ତି ହୁଁ ସେଇଟା ଟିକେ ବେଶୀ ଭଲ ଲାଗେ ଆମ ରାମନ ପୂଜା ବେଳକୁ ସେଇଠି
ସେଇଉ ଇଏ ଏଇରା ସବୁ ପୂଜା ପର୍ବ ତାଙ୍କୁ ବହୁତ ଖୁସି ଲାଗେ ସେତେବେଳେ ଆଉ।
ହଁ ସୁୁଦରକୁଣୀ ସେ ରଜ
ହଁ।
ହଁ।
ସେତେବେଳେ ଛୁଆ ବେଳେ ଝିଅ ମାନଙ୍କର ସବୁ ସେ ଗୋଟେ ଗୋଟେ ପର୍ବ ତାଙ୍କୁ ଗୋଠେ ବହୁତ ଖୁସି ଲାଗେ। ବୁଲାବୁଲି କରନ୍ତି ସାଙ୍ଗ ହୁଅନ୍ତି ବୁଲନ୍ତି।
ସେ ଥରେ ବାହାରି ସାରିଲା ପରେ ଶୋଇଲା ଆଉ ସେ ମଜା ହଁ।
ନା ନା।
ତା ସରେ ଗୋଟେ ଛୁଆ ହେଲା ପରେ ସବୁ ସରିଲା ନା କୋହୁନ।
ହଁ ସବୁ ସେଇଠି ସରିଲା ପରେ ଆସ୍ତେ ଆସ୍ତେ ସବୁ
ହ ହୋ
ହଁ ମନୋଭାବ ଅଲଗା ହେଇଯିବ।
ଛୁଆ କଥା ଭାବିବୁ ନା ଆଉ ସେ କଥା ଭାବିବୁ ଭୁଲମି କି କଣ କରିମି। ମ ଅନାଥିନେ ବି ଘରେ ଯାଇପାରୁନଥିବୁ କିଛି କରିପାରୁନଥିବୁ ଏଇବା ଏ ଛୁଆ ହେଲା ପରେଠୁ ଠିକ ସେ ଖାଇ ହଉନି ତୁ ରାନ୍ଧିବା ପାଇଁ ଯେ ସିରିୟସ ହୋଇପାରୁନି। ଯାହା ଗୋଟେ ଦେଲେ ତୁ ଟିକେ ଯାଇ କଣ କାମତା କରିବୁ ଟିକେ ଖାଇବା ଗଣ ଯିବ ଆଉ ସେ କାନ୍ଦ ଦେଲେ ମାନେ ପୁଣି ସେ ଅଧାରୁ ଆସ କାମ ଛାଡ଼ିକି। ଏଇଆ ହଉଛି ଆଉ କଣ କରିବୁ। ଆରେ ମୋ ଝିଅ ଟା ବି ଏତେ ମାନେ ତାର ଏତେ କାନ୍ଦ ଫାନ୍ଦ ନାହିଁ ତାର ଖାଇବ ଖେଳିବ। ଆଉ ସେ କାନ୍ଦ ଫାନ୍ଦ ନାହିଁ ଯେତେବେଳେ ଟିକେ ପରିସ୍ରା କରିଦବ କି ତାକୁ ଭୋକ ଲାଗିବ ସେତେବେଳେ ସେ କାନ୍ଦିବ।
ହଁ ଛୁଆଙ୍କର ସେଇଆ ଆଉ।
ହୁଁ ସିଏ ହୋଉଛି ତିନି ମାସର ଛୁଆ କଣ ଟିକେ ପିଇ ଦୋଉଛି ସାଙ୍ଗେ ସାଙ୍ଗେ ମୁତି ଦୋଉଚି। ଆଉ ତାକୁ ।
ହୁଁ ହୁଁ।
ହୁଁ।
ଝିଅଙ୍କର ରଜ ଅଷ୍ଟମୀ କୁଆଁର ପୁନେଇ ଖୁଦୁରୁକୁଣୀ। ଏଇରା ତ ସବୁ ଅଧିକ ଇଏ ଆଉ।
ହୁଁ।
ଏଇଠି ତ ସବୁ ଓଷା ବାର ସବୁ ଲାଗି ଆସିଲା।
ହୁଁ। ବାହୁଡାରେ ଆମ ପୁଅର ଜନ୍ମଦିନ ଯେ କହୁଛି ଦେଇ ଆସିବୁ ନା ମୁଁ କହିଲି ନା ରେ ପୁଅ ମୁଁ ଯାଇପାରିବିନି। ନା ଲୋ ତୁ ଆସେ ଟିକେ ବୁଲିକି ଯିବୁ।
ହୁଁ। ସୁବିଧା ଦେଖିକି ଯାଇକି ବୁଲି ଆସ ଯାହା ହେଲେ ଗୋଟେ ଇଏ କାମ।
ହୁଁ।
ଏ ମନ ଟା ଫ୍ରି ରହିବ।
ତାପରେ ମୋର ବି ମା ନାହିଁ ନା ବାପା ଅଛନ୍ତି ବାପା କେତବେଳେ କେମିତି ଦେଖି ଆସିବାକୁ ପଡିବ।
ହଁ।
ହଁ ସେ କହିବନି ନା ଝିଅ ଟା ଗଲା ବା ହେଇକି ମତେ ଆଇଲାନି ଦେଖିବା ପାଇଁ କଣ ତାଙ୍କର ଗୋଟେ ମନ ଟା ଦୁଖ ହବ ସିଏ ଆଉ କଣ କହିବେ କି ଆଉ ମୁହଁ ଖୋଲିକି ନା।
ନା। ସବୁ ଆଡେ ଟିକେ ଟିକେ ଦେଖିବାକୁ ହବ।
ହୁଁ ସିଏ ଆଉ ମୁହଁ ଖୋଲିକି କହିବ ମୋ ଝିଅ ଆଇଲାନି କି କଣ ପାଇଁ ତୁ ଆସୁନୁ କଣ ବୋଲି।
ନାଁ।
ଏଇୟା ଭାବିକି ଟିକେ ବୁଲି ଆସିଲ।
ହଁ ବୁଲି ବୁଲାକି ପଳେଇ ଆସ ପଳେଇଆସିଲେ ଭଲ ଲାଗିବ ଟିକେ ଆଉ।
ହଁ ତା ବାବା ବିି ତାଙ୍କ ସବୁଳେ ଡଉଟି ପଉଛନ୍ତି ସେ ବାରିବାରିଆ ଟିକେ ଛୁଟି ରହୁଛି। ଦେଖ କୋଉ ଦିନରେ ଯାଇ ବୋଟେ ଆସିଲେ ହବ।
ହୁଁ।
ମେନ୍ ତ ମୋ ଛୁଆର ଦେହଟା ଟିକେ ଖରାପ ହେଇଯାଉଛି ସବୁବେଳେ ଥଣ୍ଡା ଟା ରହିଛି। ହୁଁ। ଥଣ୍ଡା ରହୁଛି ଲେଞ୍ଜେରା ଟା କାଟୁଛି।
ହଁଁ
ମେଡିସିନ୍‌ ବି ଦୋଉଛି ମେଡିସିନ୍‌ ଟା ଆଖିରେ ବି ଡ୍ରପ୍ ଦେଇଛି ପକେଇବା ପାଇଁ। ଅଛି ନାକ ପକଉଛି। ସେ କମି ଯାଉଛି ଯେତେବେଳେ ଟ ବର୍ଷା ପାଗ ହେଇଯାଉଛି ଥଣ୍ଡା ପାଗ ଆସୁଛି ସେତେବେଳେ ଟିକେ ତା ଦେହ। ଥଣ୍ଡା ପବନ ବାଜିଲା ମାନେ ତ ଥଣ୍ଡା ଟା ବଢିଯାଉଛି।
ହଁ ସିଜିନ୍‌ ଚେଞ୍ଜ ଏଇନା ହବ ଆଉ।
ହଁ। ମୁଁ ବି ବେଶୀ ଗାଧା ଗୁଧି କରୁନି। ଖାଲି ଧୋଇ ଧୁଆ ହେଇ ପଡୁଛି ପାଣି ହାତ ବି ବେଶୀ ହୋଉନି। ହଁ ଯେତେ ଜଗି ରଖି ଚଳିଲେ ଛୁଆ ଟା କେତେ ଥଣ୍ଡା ଛାଡୁନି।
ହୁଁ। ଇଆଡେ ତ ଖାଲି ଷେଣ୍ଢ ଖାଲି ମାଳ ମାଳ ହେଇକରି ବୁଲୁଛନ୍ତି ଯେ ଆମ୍ବ ପଣସ ଖାଉ ମାରୁଛନ୍ତି ଷେଣ୍ଢ ଖାଲି ବୁଲୁଛନ୍ତି। ମାଳ ମାଳ ହେଇକି।
ତମ ଷେଣ୍ଢ କଣ ପସେଇନାହାନ୍ତି ଗାଁ କୁ।
ଏଇରା ତ ଖାଲି ବୁଲୁଛନ୍ତି ଆମ୍ବ ପଣସ ଏଇରା ସବୁ ଖାଉଛନ୍ତି। ସିଏ ଖସୁଛି ବୁଲିକରି ଖାଉଛନ୍ତି ଆଉ।
ଧାନ ସେ ଧାନ ବିଲରେ ପଶିବେନି କି।
ହଁ। ଆଉ ସିଏ ତ ଠାକୁରଙ୍କର ବାହାନ ଆଉ କଣ କରିବେ ତାଙ୍କୁ ଆଉ।
ହଁ ତାଙ୍କୁ ତ ଦିଆ ହେଇଛି ଚାନ୍ଦା ସିଏ ସେ ବୁଲି କରିକିନା ଖାଇବେ। ପସିକିନା ହେ ହେ।
ହ୍ୟାଲୋ।
ହଁ କହୁନ ଶୁଭୁଚି।
ଏଠି ବର୍ଷା ହେଲା ଯେ ମୁଁ ପଳେଇ ଆସିନି ଇଆଡେ।
ପୁଣି ପକେଇଲାଣି କି ତମର ସେଠି ବର୍ଷା।
ଏଇନା ହେଲା।
ହଁ ଆମର ସେ କୁଁ କୁଣ୍ଡା ଝାରିଲା ଭଳିଆ ଟିକେ ଟିକେ ଝିିପ୍ ଝିପ୍ ପକଉଚି ତ।
ହଁ ଇଆଡେ ଟିକେ ଅଧିକ ବର୍ଷା ଟା ହେଲା ପଦାରେ ଠିଆ ହେଇ ହେଲା ନାଇଁ ତ ବର୍ଷା ଟା ଅଧିକ ହେଲା ଇଆଡେ।
ହୁଁ ଆମ ଆଟେ ସେମିତି ହେଇଯାନ୍ତା କି ଥଣ୍ଡା ଲାଗନ୍ତା ରାତିରେ ଟିକେ ଆରାମସେ ଶୁଅନ୍ତୁ। ଛାତ ଉପର ଯେ ଖାଲି ଘର ପୁରା ଗ୍ୟାସ୍ ହେଇଯାଉଛି ଗରମ ହେଇକିନା।
ଆଉ ନୂଆପଡା ମନ୍ଦିର ଯାଇଥିଲ।
ହଁ ସଂକ୍ରାନ୍ତିରେ ଯାଇଥିଲି। ବୁଲିବୁଲା କି ଆସିଥିଲୁ ମୁଁ ମୋ ନଣନ୍ଦ ମୋ ମୋ ଯୋଉ ଦିଅର ସେମାନେ ସମସ୍ତେ ମିଶିକି ଯାଇଥି
ଦେଏଗାଁ ମନ୍ଦିର ଯାଇନ।
ଦେଏଙ୍ଗା ମନ୍ଦିରେ ଯାଇଥିନି ଯୋଉ ଜୁନ ମାସ ଆଠ ତାରିଖ ଥିଲା ଆନିଭର୍ସରୀ ସେଦିନ ଯାଇଥିଲି। ମୋ ସ୍ୱାମୀ ମୁଁ ମୋ ଝିଅ ଯାଇଥିନୁ ତିନି ଜଣଆଙ୍କ।
ସବୁ ଜାଗା ଉରା ତ ସବୁ ଅଲଗା ଅଲଗା ହେଇଗଲାଣି ଦେଖିବା ପାଇଁ ବହୁତ ଆଗ୍ରହ ହଉଛି।
ହଁ।
ବୋହୁତୁ
ଠାକୁର ଦର୍ଶନ କରିବାକୁ ଯିବୁ ଠାକୁରଙ୍କୁ ଦର୍ଶନ କରିବୁ ତାଙ୍କ ମନ୍ଦିର ଟିକେ ବସିବୁ ପୁରା ଶାନ୍ତି ଲାଗିବ ନା।
ହଁ ସେଠି ତ ବସିିନେ କେତେ ଶାନ୍ତି ଲାଗିବ।
ହଁ ପରା। ଠି ଏତେ ଘୋଳ ଘାଳ ଥିଲେ ବି ତମେ କିଛି ଫିଲ୍ ହବନି ସେ ଜିନିଷ ମନ ଶାନ୍ତି ପୁରା ଲାଗିବ। ହୁଁ।
ଆଗୁରୁ ସବୁ ପାଖ ଆଖ ମନ୍ଦିର ସବୁ ଚାଲିକି ଯାଇକି ଦର୍ଶନ କରିକି ଆସୁଥିଲେ। ଏଇନା କେ ଲୋକ ଗାଡିରେ ଯାଉଛନ୍ତି।
ଚାଲିକି ଯିବାଟା ବହୁତ ଖୁସି